କଣ କରୁଚ? ମୁଁ ଏବେ ବସିଚି ଆଉ ତମେ।
ଆମେ ତ ଏବେ ରୋଷେଇ ସାରିକି ବସିଚୁ ଆଉ।
ଆଉ ତମ ଆଡେ ଏବେ କଣ ଫେଷ୍ଟିଭାଲ କଣ କଣ ପାଳନ କଲ?
ଆମର ଏବେ ତ ଫେ ରଜ ଯାଇଚି ବର୍ତ୍ତମାନେ। କିଛି ଦିନ ହେଲା ଆଉ ଆମେ ତ ଗାଁ ରେ ଯାଇକି ଏ ବର୍ଷ କଲୁ ଏ ବର୍ଷ ତ ବଢିଆ ଧୁମଧାମ ରେ ଆମର କରିଚୁ। ସବୁ ର ରଜ କରନ୍ତି ହେଲେ ରଜ ଉତ୍ସବ ଏମିତି ମାନେ କରିନଥିଲେ। ଏଇ ବରଷ ସବୁ ଝିଅମାନେ ସବୁ ମିଶିକି ଏ ସମ ପଇସା ସମସ୍ତଙ୍କଠୁ ଆଦାୟ କରିକି କରିଛନ୍ତି ସବୁ ଝିଅ ମାନଙ୍କୁ ଡାକି ଚନ୍ତି ସମସ୍ତେ ଆସି ଲେ ତାର ଆମର ସେଠି ଚାରି ପାଞ୍ଚ ପ୍ରକାର ଦୋଳି ହେଇଥିଲା ତାପରେ ସେଠି ଉଁ ସ ଦୋଳି ତାପରେ ଖାଇବାର ବି ବ୍ୟବସ୍ଥା କରିଥିଲୁ ସମସ୍ତେ ଖାଇଲେ ତାପରେ ଆଇସ୍କ୍ରିମ ଗୁପଚୂପୁ ସବୁ ହୁଁ କରିଥିଲେ ଆଉ ତାର ସବୁ ପୋଗ୍ରାମ ରେ ସବୁ ଭା ଯୋଉ ପିଠା ପୋଗ୍ରାମ କରିଥିଲେ ଯୋଉ ଶଙ୍ଖ। ହୁଳହୁଳି ତାପରେ ପିଲା ଛୋଟ ଛୋଟ ପିଲାମାନେ ସବୁ ନାଚ ଗୀତ ତାପରେ ସେ ଭାଗ ନେଇଥିଲେ ମ୍ୟୁଜିକ ଚେୟାରେ। ସେଗୁଡା କରିଥିଲେ ତାପରେ ସବୁ ସରିଲା ପରେ ତାର ଯୋଉ ଶେଷ ରଜ ଥିଲା ଆମର ଅ ଉଁ ପ୍ରାଇଜ ଦିଆଯାଇଥିଲା। ତାପରେ ସମସ୍ତେ ଆମର ସବୁ ରଜରେ ସବୁ ଝିଅ ମାନେ ସବୁ ଘର ଘର ହେଇକି ସମ ଘର ବୁଲନ୍ତି ତାପରେ ପିଠା ହୁଏ ଆମର ସବୁ ରଜରେ ଓ ରଜ ତ ଯେହେତୁ ଆମର ଫାଷ୍ଟ ପିଠା ହେଲା ପୋଡପିଠା ଆଉ ପୋଡପିଠା ଖୀଆ ହୁଏ ତାପରେ ଫେରେ ଚକୁଳି ସବୁ ପ୍ରକାର ପିଠା ତରକାରୀ ସବୁ ହୁଏ। ସମସ୍ତେ ଖାଆନ୍ତି ସମସ୍ତଙ୍କୁ ଦିଆଯାଏ ଆପଣଙ୍କର ସେପଟେ କେମିତି କରନ୍ତି ରଜ।
ଆମର ଆମର ସେମିତି ମାନେ ଫାଷ୍ଟ ରଜ ଯୋଉ ପହିଲି ରଜ ମାନେଠୁ ଆରମ୍ଭ ହୁଏ। ତାପରେ ମାନେ ଯେ ଏ ସବୁ ଆମର ଯେତେକ ଭଉଣୀ ଅଛନ୍ତି ମାନେ ଆମର ଇଏ ସେମାନେ ସବୁ ମାନେ ଦୋଳି ପକେଇକି ମାନେ ତାଙ୍କର ତିନି ଦିନିଆ ତାଙ୍କ ବୁଲାବୁଲି କରନ୍ତି ରଜ ଦୋଳି କରନ୍ତି ତାପରେ କମ୍ପିଟିସନ୍ ଆମର କିଛିଟା ହୁଏ ରଜ କୁଇନି ଯୋଉ ଅଛି ରଜ ସୁନ୍ଦରୀ ନା ରଜ କୁଇନ ତାଙ୍କର ବାଛନ୍ତି। ଦେନ ନେନ ତାପରେ ସେ ପିଠାପଣା ହୁଏ। ତାପରେ ସେ ରଜ ପିଠା ଯୋଉଟା ଗୋଟେ ପୋଡ ଟାଇପ ର ହୁଏ ସେଟା ହେଲା। ପରେ ଆଉ ସେଟା ଖାଇକି ସମସ୍ତେ ବୁଲନ୍ତି ଆମେ ବି ତାଙ୍କ ସହିତ ଯାଉ ବୁଲିବାକୁ। ଆଉ ଏଇଭଳିଆ ଆମର ରଜ ପାଳନ କରାଯାଏ ଆଉ ଏବେ ରଥଯାତ୍ରାର ପ୍ଲାନିଂ କଣ?
ହଁ ରଥଯାତ୍ରା ତ ଆଗୁରୁ ଆସୁଚି ଆଉ ଅଠେଇଶ ଦିନି ରହିଲା ରଥଯାତ୍ରା। ରଥଯାତ୍ରା ଏଠି ଆମର ତ ଭଲ ହୁଏ। ଆମର ଏଠି ପୁଇ ପରୀକା ଯେ ଆମର ତ ହୁଏନି। ଏଠି ଆମର ଗୋଟଏ ଗୋଟେ ଜ ରଥ ହୁଏ ସେଇଥିରେ ତିନି ରଥ ତିନି ଠାକୁର ଆମର ସେଥିରେ ବିରଜାନ କରନ୍ତି। ଆଉ ରଥ ହେଲେ ଯାତ୍ରା ହୁଏ ଆମେ ଯାଉ ସବୁ ଦେଖିବା ପାଇଁ ରଥ ଟାଣୁ। ଆଉ ଆମର ସମସ୍ତେ ଘରକୁ ବନ୍ଧୁବାନ୍ଧବ ଆସନ୍ତି ସବୁ ଦେଖିବା ପାଇଁ। ଆସନ୍ତି। ରୁହନ୍ତି ଗୋଲାବ ମାଉଂସ ମିଶିକି ସବୁ ବୁଲିଯାଉ ସନ୍ଧ୍ୟା ହେଲେ ବୁ ଦେଖା ଦେଖି କରୁ। ଆଉ ଯଦି ଦେଖିିବା ଅଛି ତ ରଥାଯତ୍ରା ଏବେ ତ ପୁରୀ ଗଲେ ଭିଡ ପ୍ରବଳ ହଉଛି। ଆଉ ଦଳା ଚକଟା ହଉଚି ଭିଡରେ ନ ଜା ଏବେ ରାଜ୍ୟ ଭିଡରେ ଯିବୁନି। ଶେଷ ରଥ ଯେତବେଳେ ସରି ଆସିବ ରଥଯାତ୍ରା ରଥଯାତ୍ରା ଆଉ ବା ସୁନାବେଶ ଟାଇମରେ ଆମେ ସେଇ ଟାଇମରେ ଯିବୁ ଯେ ରଥ ଟା ଠାକୁର ତ ବାହାରି ଥିବେ ନା ରଥରେ? ସେଇଠି ଆମେ ସକାଳୁ ଘରୁ ଯାଇ ଦର୍ଶନ କରୁ। ବଢ଼ିଆ ଦର୍ଶନ ଆଣି ଆମେ ସେଇ ଟାଇମରେ ଯାଉ।
ହଁ, ଆଉ। ନାଇଁ ରଥଯାତ୍ରା ଗୋଟେ ଗୋଟେ ଓଡ଼ିଶାର ଗୋଟେ ସବୁଠୁ ମାନେ ଓଡ଼ିଶା କଣ ବି ବିଶ୍ୱର ଗୋଟେ ପ୍ରସିଦ୍ଧ ଚା ମାନେ ଚାରିଆଡୁ ଫେଷ୍ଟିଭାଲ୍ ଯାହାହଉ ପ୍ରଭୁ ଜଗନ୍ନାଥ କାରଣ ସବୁ ଲୋକଙ୍କୁ ଦର୍ଶନ ଦେଇନଥାନ୍ତି ନା କେବଳ ହିନ୍ଦୁ କୁ ଛାଡ଼ି। ଆଉ କେହି ଦର୍ଶନ କରିପାରନ୍ତିନି ତ ଏଇଟା ଗୋଟେ ଭଲ ମିଆଟି କେ ଭଗବାନ୍ ଭ ଭକ୍ତଙ୍କୁ ଭକ୍ତଙ୍କ ସହ ମିଶିବା ପାଇଁ। ରଥଯାତ୍ରା ଟା ଅନୁଷ୍ଠିତ ହଉଛି ତାପରେ ଅନ୍ୟ ଯୋଉ ଅଛନ୍ତି ରିଲିଯନ୍ ଯେ ସେ ରିଲିଜନ୍ ଲୋକ ମାନେ ବି ତାର ମାନେ କଣ ଉ ବେନିଫିଟ୍ ନେଇ ଉପଭୋଗ କରୁଛନ୍ତି? ଭଲ ଫେଷ୍ଟିଭାଲ ଟେ। ଯାହାହଉ ଭଗବାନଙ୍କର ଦର୍ଶନ ମିଳୁଛି ଭଗବାନଙ୍କ କୃପା ଲାଭ ହଉଛି। ଆଉ ଆଉ କଣ ତମର ସେପଟେ ଫେମସ ଅଛି?
ହଁ, ଆମର ଏପଟେ ଗଣେଷ ପୂଜା ହଉଛି। ଆଉ ଲଗ ଦୁର୍ଗା ପୂଜା ବି ହଉଛି ଦଶୁ ଯ ଦଶହରା ଟାଇମ୍ ରେ। ପୂଜା ଷ ଷଷ୍ଟିରୁ ଆମର ଆରମ୍ଭ ହବ। ଆ ସ ସ ନାଇଁ ଦୁର୍ଗା ଅଷ୍ଟମି। ଦଶହରା ହୁଏ। ସେ ଦଶ ଷଷ୍ଟି ରୁ ଆରମ୍ଭ କଳସ ବୁଡ଼ା କଳସ ସବୁ ବୁଡେଇକି ଆଣିକି ଇଏ କରନ୍ତି, ତାପରେ ସପ୍ତମୀ, ଅଷ୍ଟମୀ, ନବମୀ ସବୁ ପୂଜା ସବୁ ପୂଜା ଆରମ୍ଭ ହେଇଯାଏ। ମା ଙ୍କର ଆଉ ପୂଜା ହେଇକି ଆମେ ସେଇ ସବୁ ଦେନୁ ଭା ଯାଉ ସବୁ ବୋଲି। ଦେଖୁ ସୁଦାରେ ଭୁଲି ବୁଲି ଯିବୁ, ଯାଉ ଆମର ଯେ ଭଲ ମେଢ଼ ବି ହୁଏ, ବଡ଼ ବଡ଼ ମେଢ଼ ହୁଏ, ଆମେ ସବୁ ଜାଗାକୁ ଯାଇକି ବୁଲି ବୁଲି ଦେଖୁ। କିନ୍ତୁ ପ୍ରବଳ ଭିଡ଼ ହୁଏ। ଆମେ ସନ୍ଧ୍ୟା ଟାଇମ ରେ ସେଥିପାଇଁ ଯାଉନି, ଆମେ ଦିନରେ ଯାଇକି ବୁଲାବୁଲି କରି ଆସୁ ଭାରି। ସନ୍ଧ୍ୟାରେ ତ ଜୋକ୍ ହୁଏ। ଗାଡ଼ି ଏତେ ଯାଏନି ଆଉ ଚାଲିକି ଯିବାଟା ବି କଷ୍ଟକର ହୁଏ। ଆମେ ସେ ସେଥିପାଇଁ ଦିନରେ ଦଶଟା ଏଗାରଟା ବେଳକୁ ଯାଇ ବୁଲାବୁଲି କରି ଦେଖି ଦେଇକି ଆସିଛୁ ଆଉ। ବହୁତ ଭଲ ଲାଗେ। ମାଆ ତ ସେଇ ଟାଇମରେ ବର୍ଷକୁ ଥରେ ଆସନ୍ତି ନା। ଧରଣ ଧର ଆମେ ଯାଇକି ଦେଖିକି ଆସୁ ଆଉ।
ହଁ, ଯେ, ଆପଣ ଆପଣ ଆ-ଆପଣ ମାନେ ତମେ ଯଦି ଆମ ଆଡ଼େ କେବେ ଆସିବ? ମାନେ ଦେଖ ଦେଖିବ ଆମର କି ଗୋଟେ ଏଇଠି ମାନେ କଣ ନା? ଗୋଟେ ୟୁନିକ୍ ଟାଇପ୍ ର କରାଯାଏ। ଆମର ଏଇ ଯୋଉ ରଥ ଏଇ ଯୋଉ ଦୁର୍ଗା ପୂଜାରେ ଆମର ବଳଦ ବଳଦ ମାନେ ଆମର ସବୁ। ବୁଠୁ ମୁଖ୍ୟ ଆକର୍ଷଣ ହଉଛି, ଆମର ବଳଦଙ୍କୁ ସବୁ ସାଜସଜ୍ଜିତ କରିକି। ଆମ ଆଡ଼େ ତାଙ୍କୁ ବୁଲାଯାଏ। ଆଉ ମାନେ ଦେଖିବେ ତାଙ୍କୁ ଏମିତି ଟ୍ରେଣ୍ଡ କରା ହୋଇଥାଏ କି? ଆ ସେମାନେ ମାନେ ଏତେ ଲୋକ ଭିଡରେ ବି ମାନେ କିଛି ରିଆକ୍ଟ କରନ୍ତି? ସେ ନେଇ ଲୋ, ମାନେ ପୂରା ଶାନ୍ତ ଇଏ ରେ। ବଳଦ ଯାତ୍ରା ସେଟା ଆମର ମାନେ ଦୁର୍ଗା ପୂଜାରେ ବେଶି ବଳଦ ଯାତ୍ରା କରାଯାଏ। ତ ଦେଖିବାକୁ ବହୁତ ଲୋକ ସିଆଡୁ ଆସନ୍ତି, ମାନେ ଦୂର ଦୂରାନ୍ତରୁ। ଆଉ ଆମର ସେମିତି ମାନେ ଦଶ ଦିନିଆ ଗ ତାହେଲେ ଦଶଦିନି ଆଙ୍କ। ସବୁ ପ୍ରସାଦ ସେବନ କରାଯାଏ, ଦଶମୀ ପରେ ତା ମାନେ ଏକାଦଶ। ଦିନ ଆମର ରାବଣ ପୋଡି ର ଅନୁଷ୍ଟିତ ହୋଇଥାଏ ରାବଣ ପୋଡ଼ି ହେଲା ପରେ ତାପରେ ଆମର ମାନେ ପ୍ରସେସନ ଟାଇପ ର ହୁଏ ସେଇ ରାତିରେ ହେଇଯାଏ ଆମର। ପ୍ରଶେସନ ହେଲା ପରେ ସେଇଦିନ ବଳଦ, ଯାତ୍ରା ବି ଅନୁଷ୍ଠିତ ହୁଏ ଆଉ ଆମ ଆଡେ ଯଦି କେବେ ସୁଯୋଗ ପାଇବେ ଆମ ଆଡେ ଦେଖିବାକୁ ଆସିବେ।
ହଉ ହଉ ଆମର ବି ଏଠି ବି ସେମିତି ହୁଏ ବଡ ଦଶମୀ ଦଶହରା ଦିନ ରାବଣ ପୋଡି କରନ୍ତି ଉତ୍ସବ କରନ୍ତି। ସେ ବଡ଼ ଯୋଉ ରାବଣ କରନ୍ତି ସେ ଫାଙ୍କା ଜାଗା ଦେଖିକି ପଡ଼ିଆାର କରନ୍ତି। ଜନଗହଳି ଭିତରେ କରନ୍ତିନି ନା ବାହାରକୁ ଫର୍ଚ୍ଚା ଜାଗା ଦେଖି କରନ୍ତି ସେଠିକି ଆମେ ଯାଉ ସବୁ ଦେଖିବା ପାଇଁ। ସରାଇଲା ପରେ ଏ ଯେଉଁ ସେଠି ପାଖରେ ବି ଆମର ସେଠି ମୀନା ବଜାର ସବୁ ପଡ଼େ ଆମେ ସେଠି ବୁଲା ବୁଲି ମିନା ବଜାର ପଡେ। ଦୋଳି ଫୋଳି ସବୁ ପଡିଥାଏ ଖେଳନ୍ତି ପିଲାମାନେ। ତ ବିଭିନ୍ନ ପ୍ରକାର ଖାଇବା ବି ଷ୍ଟଲ୍ ପଡିଥାଏ। ସେଠି ଖିଆ ପିଆ କରୁ ଘ ସେଇ ସେଇ ତାପରେ ଆମେ ଘରେ ରୋଷେଇ କରନି ଆଉ ସବୁ ବାହାରେ ସବୁ ଖିଆପିଆ କରିଦଉ।
ହୁଁ।
ଦ ଆମେ ବି ଭଲ ହୁଏ ଦଶରା ଟା ସବୁ ଆମର ବି ଏଠି ଆଉ ଆମର ଏ ବଳଦ ଏପଟେ ଆମର ଯେମିତି ବଳଦ ପଡ଼େ ଆପଣଙ୍କ କହିଲେ ବଳଦ ଅ ଛି। ଆମର ଏପଟେ କାହିଁ ବଳଦ ସେ ପୂଜା ଦଶହରାଙ୍କର କରନ୍ତିନି।
ନାଇଁ ଆମର ଇଆଡେ ଆମର ଏଇଟା କଣ ନା ପୂର୍ବ ପୁରୁଷଙ୍କ ଟାଇମ ରୁ ମାନେ କେତେ ଇଏରୁୁ ଚଳି ଆସିଛି। ସେ ବଳଦ ମାନେ ବଳଦ ଜା ତ୍ରା ଯେ ବଳଦ ମାନଙ୍କୁ ସେଇ ଭଳିଆ ଟ୍ରେଣ୍ଡ କରାଯାଏ। ତାଙ୍କୁ ପୁରା ଚମତ୍କାର ଭାବରେ ସଜା ଯାଇଥାଏ ବି ତାପରେ ମାନେ ମା ମା ମାତାଙ୍କର ବୋଧେ କୃପା ସେ ଯୋଉ ବଳଦ ଆସନ୍ତି ନା ସେ ମାନେେ ବହୁତ୍ ସଜର୍ ମାନେ ବଳଦ କାହାକୁ ଟିକେ କ୍ଷତି ବି କରନ୍ତିନି ଏତେ ଲୋକଙ୍କ ମଝିରେ ତା ଭିତରେ ଡିଜେ ବାଜୁଛି। ତା ଭିତରେ ବାଜା କେତେ ବାଜା ଫାଜା ସବୁ କିନ୍ତୁ ମାନେ କାହାର କ୍ଷତି କରନ୍ତିନି। ମାଆଙ୍କର ଇଏ ହଉଛି ଗୋଟେ ବଡ ଆଶୀର୍ବାଦ। ଆଉ, ଆଉ ଏପଟେ ଆମର ସେଇଭଳିଆ ଗଣେଶ ପୂଜା ହୁଏ। ଗଣେଶ ପୂଜାରେ ମାନେ ଗଣେଶ ପୂଜାରେ ସେଇ ତିରିଶ ଚାଳିଶଟା ମେଢ ହୁଏ। ତାପରେ ଆମର ଏଠି ମାନେ ଆମ ଇଏ ଏରିଆରେ ଟିକେ ଡିଜେ ଟା ସବୁବେଳେ ଡିଜେ ଟା କୁ ସବୁ ଫୋକସ କରନ୍ତି। କାରଣ ଡିଜେ ଟା ଭଲ ନୁହଁ କିନ୍ତୁ ଆମର ଏଠି ଡିଜେ କମ୍ପିଟିସନ ହୁଏ। ଏକାଥରେ ଚାଳିଶ ତିରିଶ ଚାଳିଶ ଟା ଡିଜେ ଏକାଠି କରିକି ତାକୁ କମ୍ପିଟିସନ କରିକି ମାନେ ଗୋଟେ- ପ୍ରକାର ସେଲିବ୍ରେସନ କରନ୍ତି ଆଉ। ଆଉ
ଆମର ବି ଏଠି ବି ସେମିତି ସବୁ ମେଢ ଏକାଠିିକି ହେବେ ସବୁ ସବୁ ବି ନିଜ ଏରିଆରେ ସବୁ ପ୍ରସେସନ କରିକି ସବୁ ଛକ ନେଇିକି ଆସିବେ। ସବୁ ଛକ ଗୋଟେ ଜାଗାରୁ ସେଇପଟେ ସବୁ ମେଢ ଯିବ ସବୁ ଏକାଠି ସବୁ ମେଳ ହେବେ। ସେଇପଟେ ପ୍ରସେସନ କଲେ ଯିବେ କିନ୍ତୁ ଆମର ଏଠି କଣ ଜନଗହଳି, ତାପରେ ମେଡିକାଲ ଏ ସବୁ ନା। ସେଥିପାଇଁ ଆମର ଦଶଟା ବାଜିଲେ ଡିଜେ ସବୁ ବନ୍ଦ। ଡିଜେ ବନ୍ଦ ବାଣ ବନ୍ଦ ସବୁ ବନ୍ଦ। ଖାଲି ତମେ ସେମିତି ପ୍ରସେସନ କରିବ। ସେମିତି ପ୍ରସେସନ କରିକି ନେଇକି ମା ଆମର ହେଇ ସକାଳ ପାଇଯାଏ ପ୍ରସେସନ କରିକି ଭସାଣି କଲା ବେଳକୁ।
ହଁ।
ମୁଁ ଫୁଣି ଯେ ଏମିତି ଯୋଉ ବଳଦ ଉ ଯାତ୍ରା କରନ୍ତି ଭୁବନରେ ଭୁବନ ପଟେ ଏମିତି ହୁଏ। ଜାଣିଜି ଭୁବନ ଫେମସ ଏଟା।
ହଁ ଆମର ସେଇପଟେ ଘର ଟା।
ଆଚ୍ଛା।
କାରଣ ଭୁବନ କୁ ଆମ ଘର ହଉଛି ତିନି କିଲୋମିଟର। ଅ ଏଇଟା ଆମର ମାନେ ଟିକେ ଆଡ଼ମ୍ବରେ କରନ୍ତି ଆଉ। ମାନେ ବଳ- ବଳଦ ଯାତ୍ ତ୍ରଟା, କାରଣ ଆମ ମୁଖ୍ୟ ଆକର୍ଷଣ ଥାଏ ବ-ବଳ ଯାତ୍ରା। ଆଉ, ଏଇ ବର୍ଷ ଗଣେଶ ପୂଜାରେ ଆମର ମାନେ ବିଶ୍ୱ ପ୍ରସିଦ୍ଧ ଆମର, ଯଉ ରହିଲା ଭଗବାନ ରାମଚନ୍ଦ୍ରଙ୍କର ଯଉ, ଅଯୋଧ୍ୟା ରାମ ମନ୍ଦିର ଏଇ ବର୍ଷ କରାଯାଇଥିଲା ଦିନେ, ଆର ବର୍ଷ କଣ ଗୋଟେ ପ୍ଲାନିଂ ହେଇଛି କଣ ଗୋଟେ ବଡ ଟାଇପ୍ ର ମାନେ ଭଗବାନଙ୍କର ଉପସ୍ଥାପନ କରାଯିବ କି? କାରିଗର ମାନେ ବହୁତ୍ ମାନେ କାରିଗର ମାନେ ଚାରି-ଇଁ ମାସରୁୁ ପାଞ୍ଚ ମାସ ଧରିକି ସେ କା-କା ମାନେ କାର୍ଯ୍ୟରତ ଥାଆନ୍ତି, କି ସେ ଜିନିଷ ଟାକୁ କରିବାକୁ। ମାନେ ଆକର୍ଷଣ ନେବାକୁ। ଆଉ ଆଉ ଆପଣଙ୍କ ମାନେ-ଏ, ଆପଣଙ୍କ ଆଡ଼େ କଣ କଣ ହୁଏ?
ଆମର ଏଠି ତ ହୁଁ, ବାର ମାସ ତିନି କୁହନ୍ତି ତେର ପର୍ବ ସେମିତି ଏଠି ସବୁପ୍ରକାର ହୁଏ ପୂଜା ପର୍ବ। ଯେତେବେଳେ ଯୋଉ ପୂ-ପୂଜା ଟା ଆସେ, ସେ ସବୁ ପ୍ରକାର ପୂଜା ହୁଏ। ଏବେ ବର୍ତ୍ତମାନ ରଜ ସଇଲା। ତା'ପରେ ଫୁଣି ଆସୁଛି ଗଣେଶ ପୂଜା ହବ। ତା'ପରେ ଏବେ ରଥଆତ୍ରା। ସବୁ ଆଗପଛ ଯାହା ସବୁ ହୁଏ, ସବୁ ପ୍ରକାର ପୂଜା କରନ୍ତି। ତା'ପରେ ସିଏ ସରିଗଲେ, ତା'ପରେ ଖୁଦୁରୁକୁୁଣୀ ଓଷା ପିଲାମାନେ ସବୁ ଭ
ଶୁଣନ୍ତୁ ଏବେ ଟିକେ ମୋର କାମ ଅଛି। ତା' ପରେ ଆପଣଙ୍କୁ କଲ୍ କରୁଛି।
ଆଜ୍ଞା।